ହଁ ଦିଦି ନମସ୍କାର।
ନମସ୍କାର। କଣ କରୁଥିଲ?
ବସିଛି ଆଉ।
ଆଉ ବର୍ଷା
ବର୍ଷା କଥା କାହିଁ କହୁଛନ୍ତି ସେମିତି ତ ଚାଲିଛି ଆଉ।
ହଁ ସେ ମଙ୍ଗଳବାର ରାତିଠୁ ଆଉ ସେ ମଙ୍ଗଳବାର ରାତିରୁ ଚାଲିଚି ଯେ ଆରମ୍ଭ ହେଇଚି ଯେ ବନ୍ଦ ହୋଉନି। ଏଇଆଡେ ବି ଆମ ଆଡେ ବି
ହଁ ମ୍ପରା।
ଆଉ ଖାଇପି ସାରଲଣି?
ନାଇଁ ଦିଦି ଖାଇନୁ ଖାଇବୁ ସାଡେ ଗୋଟେରେ।
ଛୁଆ ଯାହା ଖାଇଥିବ ଆଉ ଟିଫିନ
ହଁ। ତୁ ରୁଟି ଭଜା।
ରୁଟି ଭଜା ଖାଇଚ?
ଆଜ୍ଞା ଏ ସକାଳେ ଖାଇଥିଲି। ତୁମେ ଆଜି କଣ ରୋଷେଇ କରୁଚ? ତୁମର ଆଜି କଣ ରୋଷେଇ?
ମୁଁ ଆଜି ଆମ ଘରକୁ ଆସି ତ ବୋଉ ବନେଇଚି ଯେ ଆଉ କୋଳଥ ଡାଲି ଆଉ ପୋଇ ବଢି ଆଳୁ ହଁ ପାଇ ରସୁଣ ଛୁଙ୍କ ଦେଲେ। ମୋ ପୁଅ ଆଉ କୋଉ ଡାଲି ବି ମୋ ଛୁଆ ଆଉ କୋଉ ଡାଲି ବି ଖାଇବାକୁ ଇଚ୍ଛା କରେନି ସିଏ ଖାଲି କୋଳଥ ଡାଲି ଆମ୍ବୁଲ ପଡିଥିବ
ବିରିଡାଲି ମୋର ବି ବୋହୁତ ପ୍ରିୟ।
ହୁଁ ସେଇ ପା ସମସ୍ତେ ତ ଭଲ ପାଆନ୍ତିନି ଚୁଚିକି ଖାଇଚି ତା ମଜା ଜାଣିଚି ସିଏ ହିଁ ଭଲ ଲାଗିବ ତାକୁ।
ହଁ ଷ୍ଟୋନ ଫୋନ ପାଇଁ ବି କି କୋଳଥ ଟା ଭଲ ତା ସିଝା ପାଣ ଚିକିି ପିଅନ୍ତିନି କି?
ହଁ ତା ପାଣି ଟା ବି ପିଅନ୍ତି ଭଲ।
ଏଇ ମାନେ ଷ୍ଟୋନ ହେଇଥିବ। ଯାହାର ଏହି ପାଇଁ ପଳଉଥିବ ପୂରା ଥିରେ ସେ ସିଝେଇ ଦେଇକି ସେଇ ପାଣି ଟାକୁ ସକାଳୁ ପିଅନ୍ତି।
ପୂରା ହଁ ବହୁତ ଭଲ ନା ସେଟା ଦେହ ପାଇଁ। ସେ ପୋଇ ବଡ଼ି ଆଳୁ ତରକାରୀ କରିଚି ମସଲା ଦେଇ। କଲରା ଭାଜିଚି। ହସ୍ପିଟାଲ ଯାଇଥିଲି ତ ମୁ ଆଜି ଫେରିଲି ଘରକୁ ପଳେଇ ଆସଚି। କାଲି ଯିବି ଆଉ ଘର ଆଗ ଆମ ଘରକୁ।
ଆଛା। ବଢ଼ିଆ ଆଉ।
ବର୍ଷା ତ ଚାଲିଚି ଚାଲିଚି।
ହବ କମୁନି କିଛି କାମ କରିଦଉନି କୁଆଡେ ଯାଇ ଆସି ହଉନି।
ଆଜ୍ଞା ଖାଲି ଘର ଭିତରେ କେତେ ବସିବ କୁଆଡେ ଟିକେ ବୁଲିବି ହଉନି।
ହୁଁ।
ସେ ଆମ ଘର ଆଗରେ ପୁରା ପାଣି ଆଣ୍ଠିଏ ଆଣ୍ଠିଏ ହେଇ ଭଳିଆ ଜମା ହେଇଯାଇଚି ପାଣି ସବୁ।
ହୁଁ।
ଛୋଟ ଥିଲା ବେଳେ ଆମେ ସବୁ ଡଙ୍ଗା କରିକି ସେଇ ମାନଙ୍କର ଭସଉ।
ଛୋଟ ବେଳ କଥା କାହିଁ କହୁଛନ୍ତି ମ କେତେ ମଜା ହୁଏ।
ଆଉ
ଓଦା ହବ ସ୍କୁଲୁ ଫେରିଲା ବେଳେ ଯଉ ଯେବେ ଏମିତି ଅକସମାତ ହେଇଥିବ। ଛତା ଫତା ନେଇନ ଥିବେ ସେ ଯୋଉ ଓଦା ହବାର ମଜା।
ଆ
ଆୟ ସେ ସମୟ ହଁ ହଁ ପରା ସେ ସେ ସମୟ ଆଗକୁ ଆସିବ।
ସେ ଛୋଟ ପିଲା ଯେତେବେଳେ ସ୍କୁଲ ଯାଉଥିବେ କି ଫେରୁଥିବେ ତାଙ୍କ ମାନଙ୍କୁ ଦେଖିଲେ ମନେ ପଡେ।
ହେ ହଁ ବା ସେ ଜିନିଷ ଗୁଡାକ ସବୁ ମନେ ପଡୁଛି ଦିଦି ଅଛି ତମ ଛୋଟବେଳର
ଏତବେଳ ଛୋଟ ବେଳେ ଆମେ ସବୁ ଖେଳୁ ଖେଳୁ ମୁଁ ଗୋଟେ ରାସ୍ତା ସାଇଡ ର ପାଣି ଡଭା ହେଇଥିଲା ମୋ ଦିଦି ଆଉ ମୁଁ ସେ ଖେଳୁଥିଲୁ। ସେ ବସ୍ ଟିକି ଟିକେ ବା ବସଟା ଆଇଲା ବେଳକୁ ମୁଁ ଠିକ୍ ପଳେଇ ଆସିଛି ଧାଇଁକି
ଆଜ୍ଞା!
ବସ୍ ମଝିରେ ପଡିଚି ପୁରା ବସ୍ ଚାପିନି ମତେ କିନ୍ତୁ ତା ତଳେ ମୁଁ ପୁରା ଶୋଇଚି। ଏମତା ବସ୍ ବାଲା ରଖେଇଲା ଗାଡ଼ି ସେ ଭାବିଲା କି ମୁଁ ଚାଲିଗଲି ବସ୍ ଚକାତଳେ ହାଠୁ ରଖେଇଲା ସେ ଆମ ପଡିଶା ଘର ସଇଟରେ ଜଣେ ସ୍ତ୍ରୀ ଲୋକ ଥିଲେ ସେ ଭାବିଛି ମୁଁ ତାଙ୍କ ଝିଅ ତାକୁ ଯାହା ସେ ଗାଳି ଦେଇ ପାରେ। କେତେ ଛୁଆ କରିଛ ତମେ ଛାଡି ଦଉଛ ଦାୟିତ୍ୱ ନାଇଁ ନାଇଁ ଯାହା କଲେ ସେ କହିଲେ ନାଇଁ ସେ ମହିଳା ନୁହେ ସେ ତାଙ୍କ ସାଇଡ ମୋ ଦାଦା ସେଠୁ ଥିଲେ ସେ ମୋତେ ବାଡେଇ ବାଡେଇ ସେଠୁ ଆଇଁଲେ। ମୁଁ ଏକ କରି କରି ରାସ୍ତା ସାରା ଆସିଥିଲି ସେଇଟା ଏବେ ଯାକେ ମୋର
ଦୁଷ୍ଟ ଥିଲେ।
ଓ
ହିଁ ହିଁ ବଢ଼ିଆ ଆଉ।
ନଦୀ ଖରା ଖରା ବେଳିଆ ସବୁ ନ ଏତିକି ପଳେଇଥିବୁ ସମସ୍ତେ ଶୋଇଥିବେ ଆମେ ଯାଇକି ଖରାବେଳିଆ ବା ନଦୀରେ ଥିବୁ ଗା ଗାଧେଇ ଗଧେଇ ପୁରା ଚାରଟା ପାଞ୍ଚଟା ବାଜିବ ମୋ ଆଇ ଯିବେ ଖୋଜି ଖୋଜି ମାଛ ପୁଣି ବିଷ ପକେଇଥିବେ ସେ ମାଛଟା ଯୋଉଟା ମଲା ମାଛ ରା ପଡିଥିବ ସେଇରା ସବୁ ଗୋଟେଇ କି ଧରିିକି ଆସୁ ପଳାଇ ଏତେ ମାଡ଼ ଖାଇଛୁ
ଛୋଟବେଳୁ ଦିଦି ଯୋଉ ମନେ ଅଛି ସବୁ ରୋଷେଇ କରି ଖେଳୁ ସଢେଇରେ ବାଲିରେ
ସେ ପୁଣି ଆଉ ଗୋଟେ ସିଢି ତଳେ ଖେଳୁଥିଲୁ ସେଇଠି ସବୁ ଏକ କରନ୍ତି ଯାଇକି ଏତେ ଗନ୍ଧ ହୁଏ ଆମେ ଯାଇକି ସେଇଠି ସବୁ ରୋଷେଇ କରୁ ନେଇକି ଯାହା ଖାଦ୍ୟ ନେଇକି ଘରୁ ସେଇଠେ ଖାଉ।
ଶୀତଳ ହଁ, ଏବେ କେ ଦେଖିଲି ହେଇ ହେଇ ଏତେ ନାଇ ସେତେବେଳେ କଣ ଜଣାନ୍ତି ମଜା ଲାଗେ ସେ ଜିନିଷ ଗୁଡା
ବହୁତ ମଜା ଲାଗେ ସେୟାଦିନ ଆଉ
ଦିଦି କୋଉ କୋଉ ଖେଳିବାକୁ ଭଲ ଲାଗେ?
ଆମେ କିତି କିତି ଖେଳୁ। କିତି କିତି ପୁରା ବହୁତ ବରିଆ କିତି କିତି ଖେଳ ଖେଳିଛ କିତି କିତି କେବେ?
ହଁ, ବହୁତ।
ହଁ, ସେ ସ୍କୁଲକୁ ଆମେ ଆଗୁଆ ଟାଇମ ହେଇନଥିବ କେବଳ କିତି କିତି ଖେଳିବା ପାଇଁ ପଳଉ। କିତି କିତି, ବାଡ଼ି ଡିଆଁ, ଦୌଡ଼ି ଡିଆଁ ଆଉ ସବୁ ଖେଳୁ ଏବେ ତ ଆଉ ହେଇ ଖେଳ କୁଆଡେ ଲୁଚି ବି ଗଲାଣିି।
ହଁ ବା ଆମେ କେତେ ଛୋଟ ବେଳେ ଲୁଚକାଳି ଖେଳୁ ଆଉ ଆଉ ଗୋଟେ ଖେଳୁ ସେ ଖେଳ ନାଁଟା କ ମୁଁ ଭୁଲ ଯାଇଛି। ଗୋଟେ ଗଛର ପତ୍ର କୁହନ୍ତି ନେମିତି ତାପରେ ନାଁ କହିବ ସେଇଟା ଯାଇକି ଆଣିବ।
ହଁ ହଁ ହଁ ହଁ ସେଟା ଗୋଟେ କଣ ଗୋଟେ ଖେଳ ହ ହ ହୁଏ। ଆଉ ଗୋଟେ ପାହାଡ ପାଣି ଖେଳନ୍ତି ହୁଁ ହୁଁ। ପାଣିରେ ଗାଧେଇଲି ତୋ ପାହାଡରେ ଛିଡା ହେଲି।
ପିଲାମାନେ।
ନା ସେ ମ ଖେଳ କଣ ଜାଣିନାହାନ୍ତି। ତ ମୋବାଇଲ ଭିତରେ ଦୁନିଆ ଭିତରେ ପଶିଗଲେ।
ହଁ ପରା ବର୍ତ୍ତମାନ ଯୋଉ ପରିସ୍ଥିତି ହେଲାଣି ଛୁଆ ମୋବାଇଲ ନ ଦେଖିଲେ ଖାଉନା
ନା। ସେ ମୋ ନଣନ୍ଦେଇ ପୁଅ ଗୋଟେ ସେ ସକାଳୁ ରାତି ପର୍ଯ୍ୟନ୍ତ ମୋବାଇଲ ମୋବା କହିଲୁ କାହିଁକି ନା ସେ। କିଛି କରିବନି ନା ବ୍ରଶ କରିବ ନା ଖାଇବ କିଛି ନାହିଁ ସେ ଝାଡା ଗଲେ ବି ମୋବାଇଲ ନେଇକି ଯାଉଛି। ଲାଟିନ ଘରକୁ ଏତେ ମୋବାଇଲ ପୁରା ପାଗଳ ହେଇସାରିଲାଣି।
ତାଙ୍କ କାମ କରୁଛନ୍ତି ପିଲାମାନଙ୍କୁ ଫୋନ ଗୋଟେ ଗୋଟେ ଧରେଇ ଦେଇ କାର୍ଟୁନ ଲଗେଇ ବସେ ତାଙ୍କ କାମ କରୁଛନ୍ତି। ଆରେ ଆଗ କାଳରେ ବି ତ ମା ମାନେ କାମ କରୁଥିଲେ ପୁଣି ଆଗ କାଳରେ ତ ବେଶୀ। ପିଲା ଜନ୍ମ କରୁଥିଲେ ଏବେ ତ ଗୋଟେ ଦିଟା କରୁଛନ୍ତି ସେ ପୁଣି ସମ ପୁଣି ସେତେବେଳେ କଣ ଆମର ଢିଙ୍କି ଥିଲା ଚକି ଥିଲା ଶିଳରେ ବାଟୁ ଥିଲେ। ରଗଡୁଥିଲେ ଚକିରେ ଏବେ ତ ଗ୍ରାଇଣ୍ଡର ହେଇଗଲା ପୁଣି ଚୁଲି ରୋଷେଇ ବି ନାହିଁ ଅଧା ଲୋକ ଗ୍ୟା- ଏ ସି ରେ ଗଡୁଛନ୍ତି ଏତେ ସୁବିଧା ହେଲେ ବି ହେଇକି ବି ମା ମାନଙ୍କୁ
ହୁଁ ଯେତିକି ସୁବିଧା ହଉଛି ସେତିକି ଲୋକ ଅଳସୁଆ ହେଇ ହେଇଗଲେଣି
ଅଳସୁଆ ଲୋକ ତ ହଉଛନ୍ତି ମାନେ ଦେଖ ଏଇ ଛୁଆ ମାନଙ୍କୁ ଯୋଉ ଏତେ ଛୋଟ ବେଳୁ ଫୋନ ଦେଖିବା ଅଭ୍ୟାସ କଲେ ଆଜି କାଲି ତ ଦେଖିଥିବୁ ବହୁତ ଛୁଆଙ୍କୁ ଛୋଟ ବେଳୁ ଆ ଠିକ କର ଚଷମା ମାନେ ମାଇସ ମାଇନସ ରେ ସେମାନେ ପିନ୍ଧୁଛନ୍ତି।
ହଁ। ସେମାନେ ଆଉ ଅଭାବ କଣ ପିଲା ଆଜିକାଲି ଜାଣିବାକୁ ହିଁ ଚାହୁଁନାହାନ୍ତି। କଣ ଅଛି କଣ ଅଛି ନା ସେଇ ଘରେ ଯେମିତି ଆମେ ଯେତେବେଳେ ଯେମିତି ଆଡଜଷ୍ଟ କରୁଥିଲୁ ନାହିଁ ଘରେ ଜିନିଷଟା ନାହିଁ ମାମା ନାହିଁ କରୁଛନ୍ତି ତ ନାହିଁ ଥାଉ। ଆ ଆଜିକାଲି ଛୁଆ ନା ସେଟା କୁ।
ଇରେ ଭାଇ କେତେ ଜିଦି ସେମାନେ। ଏଇଟା ଦରକାର ମାନେ ଦରକାର ତମ ପାଖରେ ପଇସା
ସବୁ ଥାଉ ନ ଥାଉ।
କହୁନୁ ଜମି ଜମା ପ୍ରତିଉତ୍ତର କରୁ ପାଟି କଲେ ବି ଇଏ ମନା କଲେ ସେମାନେ ଉଁ କାହିଁ ନାହିଁ କାହିଁ ଧବନି।
ହୁଁ ସେ କହିଦଉଛନ୍ତି ନା ଯାଇପାରିବନି ତ ଜନ୍ମ କାଇଁ କରୁଥିଲ?
ବାସ୍।
ସେ ଖାଲି ସ୍କୁଲ ଆଣି ସେୟା କହିଦଉଛନ୍ତି।
ହଁ ପରା।
ସେମାନେ କରିକି ବି। ଚଳେଇବା କଥା ଆଜିିକାଲି ପିଲାଙ୍କୁ ଆଉ। ମାନେ ଆଉ ବାପା ମାଙ୍କ କଥା ମାନୁନାହାନ୍ତି ବାପା ମା ପିଲାମାନଙ୍କ କଥା ମାନୁଛନ୍ତି ଆଜିକାଲି।
ସେମିତିକା ସମୟ ହେଇଗଲାଣି ଆଉ। ଆଉ ଡର ଭୟ ତ ଜିନିଷ କିଛି ନାହିଁ। ଆଗରୁ ଗୋଟେ ଯୋଉ ବଡ଼ ଏ ଆଙ୍କ ନାଙ୍କ ବାପା ସେ ରଖିଥିଲୁ ମାନେ ପାଠ ପଢ଼ ଇଏ ନା ସେଟା ଆଜିକାଲି ବା ତମ ସବୁ ସାଙ୍ଗ ସେଟା ଠିକ ପିଲାମାନେ ବାପା ମା ସବୁ ପ୍ରଥମ ବନ୍ଧୁହବାଟା ଠିକ ଯେ, ଏତେ ବି ନୁହଁ ଯେ କିଛି
ହଁ ହଁ। ସେ ବନ୍ଧୁ ଭଳିଆ ଆଉ ଭାବୁନି, ସେ ପୁରା ଆମର କଥା ତ ମାନିବେ ତ ମାନିବେ। ସେମାନେ ଆମକୁ ଏଇ ଜିନିଷ ଟା ଦବା ଅଛି ତାପରେ ଜ ଜୁଁନ୍ ଜିନିଷ ପାଇବାରେ ସେମାନଙ୍କୁ ପୁରା ଭାବି ଦେଇଛନ୍ତି, ବାପା ମା ମାନିକି। ସେମାନଙ୍କୁ ହେଟା ଆଉ ଜିନିଷ ଟା ମିଳିବ।
କଣ କରିବା, ଆଜିକାଲି ତ ମୋବାଇଲ୍ ଯେତିକି ମାନେ ଯେତିକି ଏ ସୁବିଧା ତାଠୁ ବେଶୀ ଅସୁବିଧା।
ଅସୁବିଧା।
ସେ ସେତେ ଥିଲା ଛୋଟ ମୋବାଇଲ ଖାଲି କଥା ହେଇଯାଉଥିଲ ଫୋନ ଆସୁଥିଲା ଠିକ ଅଛି। ବର୍ତ୍ତମାନ ଯୋଉ ଆମର ଏଇ ଜ୍ ସମୟ ହେଲାଣି ସମସ୍ତେ ଫୋନରେ ଫୋନ ରେ ୟୁଟ୍ୟୁବ ହେରିକା ଅଛି। ସବୁୁ ଯୋଉ ଦେଖିଲେ ୟୁଟ୍ୟୁବ, ଫେସ୍ ଇଷ୍ଟାଗ୍ରାମ୍ ଏତେ ସମୟ ନଷ୍ଟ କରୁଛନ୍ତି?
ଭଲ କାମରେ ମୋବାଇଲ ଟା ଅଛି ଭଲ କାମରେ ୟୁଜ୍ କେହି କରୁନାହାନ୍ତି ପ୍ରାୟ। ଏବେ ବିଶେଷ ସବୁ ଖରାପ କାମରେ ବେଶୀ ୟୁଜ୍ ହଉଛି ମୋବାଇଲ୍।
ହଁ ପରା। ଆଉ ସେଟା ଯେତିକି ଆମର ଭଲ ରହୁଛି, ତାର ବେଶୀ ବି ଖରାପ୍ ରହୁଛି।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
ହଉ, ଦିଦି
ମୋବାଇଲ୍ ପିଲାମାନେ ସବୁ ଖରାପ କରିସାରିଲାଣି।
ଆଜ୍ଞା, ହଉ ଦିଦି
ହଁ।
ହଉ, ଆଉ କେତେବେଳେ କଥା ହବା ଆଉ।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
ଆଜ୍ଞା ନମସ୍କାର।